ହ ହ୍ୟାଲୋ, ହୁଁ। ହେଇ ଅଟା ଦଳୁଛି।
ଆମ ପା ସେଇ ଅଟା ଦଳିକି ଭଜା ଟିକେ ବସେଇକି ଆଇିଲି।
ହୁଁ ଆଉ ଡ଼ାଲି ଆଉ
ସେ କଲ ଯେତେବେଳେ ଫୋନ ମୁଁ ଅଟା ଦଳୁଥିଲି ମୁଁ କହିଲି ଉଠେଇଲେ ତ କିଛି ଶୁଭିବନି ଆମ ତଳ ଘରେ ନେଟୱର୍କ ନାହିଁ ଆଉ ଦଳି ସାରେ ଏକାଥରକେ
ହୁଁ।
ମୁଁ କହିଲି ଦଳି ସାରେ କଲ କରିବି ଆଉ।
ଡାଲି ବସେଇଥିଲା ଆଉ ଯାଇପାରିଲିନି ସେପଟରୁ। କଲା ବେଳ ଆଉ କଲ ତମେ ଉଠେଇଲନି, ହୁଁ।
ମୁଁ ବା ଯେତେବେଳେ ଅଟା ଦଳୁଥିଲି ତାପରେ, ଅଟା ଅଟା ହାତ ହେଇଥିଲି ସେଇଥିପାଇଁ ଘରକୁ ଆଉ ଗଲେନି ମୁଁ କହିଲି ଧୋଇ ହେବି ଏଇନା, କିଏ ଫୋନ କରି କରିଥାଉ ମୁଁ ଗଲେ ଲଗେଇବି।
ହଁ ହ।
କଣ କି ଉପରହର ଆଡେ ଯାଇଥିଲି ଯେ ଫୋନ କରିଥିଲି ମୁଁ କହିଲି କେତେ ତଳ ଉପର ହେବେ। ହେଁ ବାରିଆଡେ ବୁଣ ଆଛି ଗୋଡ ଗୁଡା ଭଲ ଯ, ସେଇ ଚାରଟା ବଳୁ ବିନ୍ଧା ହଉଛି କି କଣ ଆଜି ସେ ସଫା ସୁଫି ଗୁଡ଼ା ଅଧିକ ହେଇଗଲାଣି ଦିଇ ଦିନ ହେଲାଣି, ଧୁଆଧୁଇ କଲା ବେଳକୁ ହ ସଖାଳୁ ଗାଧେଇ ପଡ଼ି ଭୋରୁ, ଖାଜି ଖାଲି ଗୋଡ ବିନ୍ଧା ହଉଛି ଯେ ଜମା, ଜମା ଭଲ ଲାଗୁନି ଏ ଚା ଏଇ ପା ଖାଇଥିଲି କେତେଟା ବେଳକୁ କୁହନି, ମାନେ ଦଶଟା ବେଳକୁ ଖାଇଥିଲି ଭାତ ଦିଟା। ଶୋଇ ପଇଲି ଯେ ନିଦ ହେଇଗଲା ଯେ ତମ ନନା ଗଲେ ହଉଛି ବାରଟା ସାଢେ ବାରଟା ବେଳକୁ ଗଲେ। ସାଢ଼େ ବାରଟା ବେଳକୁ ଗଲେ ଭାରି ଯେ, ମୁଁ ସାଢ଼େ ବାରଟା ବେଳକୁ ଆଉ ବାଟ ଗୁଡାକି ଝିଅକୁ ଶୋଇ ଦେଇଛି, ସେତିକି ବଳୁ ଶୋଇ ହେଲା ସାଢେ ସାଢେ ଚାରିଟା ବାଜିଲା। ଏତେ ନିଦ, ଯେ ଉଠିଲା ଆଉ ଏତେ ବେଳକୁ ଆଉ ଭାତ ଖାଇବି ନା, ଏତେ ଡେରି ହେଲାଣି। ବର୍ଷା ହଉଛି ବୋଲି ବୋଉ ମତେ ଆଉ ଉଠଉନାହାନ୍ତି, ନହେଲେ ଡାକି ଦେଇଥିଲେ ମୁଁ ମୋ ଉଠି ପଡିଥାନ୍ତି ସିଏ ବି ଟିକେ ଲେଟ ରେ ଶୋଇଲେ। ଦିଟା ଅଢେଇଟା ବେଳକୁ ଶୋଇଲେ ଯେ ସିଏ ବି ସେମିତି ଉଠିଲେ ଚାରିଟା ଖଣ୍ଡେ ହବ। ଆଉ ମୁଁ ଆଉ ଉଠିକି ଆଉ ଭୋକ ହେଲା ଯେ ମୁଁ ଆଉ କଣ ଏତେ ଡେରିରେ ଖାଇବି। ଚାହା ଟିକେ କରିଦେଲେ ପିଇଦେମି ଭାବିକି ଆଉ ଖାଇଲିନି ତାପରେ ଛୁଆ ଆଇଲେଣି। ତାଙ୍କୁ ଟିକେ ପଢେଇଲି, ପଢେଇି ସାରିକି ଟିକେ ଚାହା ତାଙ୍କୁ ଯେତେବେଳେ ଫୋ
ହଁ ସୁନାଥିଲା ଆଗରୁ ସେ କରେ।
ହଁ ମୁଁ ଏଇ ଦେଢ ବର୍ଷ ଖଣ୍ଡେ ହେଲାଣି କଲିଣି।
ହଁ ଓ ହୋଁ, କେତେଟା ଛୁଆ କରଛ?
ଆଠ ନା ନଅଟା ଖଣ୍ଡେ ହଉଛନ୍ତି।
ହଁ ହୁଁ।
ତାପରେ ହେଠୁ ପୁଣି ନେଟୱାର୍କ ଆଇବନି। ଖାଲିଟାରେ କଣ କରିମି ସେଥିପାଇଁ ପଢ଼େଇକି କଲା ବେଳକୁ ତମେ ଆଉ ଉଠେଇଲନି। ମୁଁ କହିଲି ଯାଏ ନହେଲେ କଣ ରୋଷେଇ କରିମି? ନ ହେଲେ କରି କୁରା ବସେଇ ବୁସା ଟିକିଏ ଦିଏ। ତାପରେ କଥା ହେଇକି ନା ପଳେଇ ଆସିବୁ। ଏ ଦେଖିଲି ବାହାରେ ବର୍ଷା
ଏଇ ଛାଡିଛି ଚିନା।
କଥା ହେଇବୁ ବାପା ଫୋନ କଲେ ଟିକେ ପୁଣି ତା ଭିତରେ କଥା ହେଲେ ଆସିକି।
ମାମା ଆସିନାହାନ୍ତି ଘରକୁ?
ନା।
ଓହୋ।
ରାଗିଲେ ବୋଧେ। ଆଉ ଝିଅ କଣ କରୁଛି?
ଝିଅ ଶୋଇଛି।
ଉଁ।
ଷ୍ଟୁଡେଣ୍ଟସ୍।
ଆଉ ରୋଷେଇ ସଇଲାଣି।
ରୋଷେଇ ଭାତ ହେଇସାରିଛି। ଡାଲି ଟା ବସିଛି ଏଇନା ଅଟା ଦଳୁଛି। ଏଇନା ଯିବି ଫୁଣି ଡାଲିଟା ଫୁଟେଇବି। ଭାତ ଟା ଚୁଲିରେ ହଉଛି। ହୁଁ ଭାତ ଟା ଚୁଲି ହଉଛି ଗ୍ୟାସରେ ହୁଏ ଦରକାର କେ ଭିତରେ ଭାତ ଟା ବସେ ହେଲାଣି ସେ ଚୁଲି ରେ ବସେଇ ଦେଇଛି ଡାଲି ଟା।
ତାହେନେ ତମର ସେଇଠି ଘର ଭଳିଆ କରି ଦେଇଚନା। ରୋଷେଇ ଯୋଉଠି କରୁଛ। ଆମର କଣ କହିଲ ଆଡେ। ସେଠି କଣ ମାନେ ବାରିଆଡେ ଯାଇକି ଚୁଲ୍ଲୀ ସେଠି ଆସିକି ରୋଷେଇ କରିବୁ ନା ଖାଲି ଭାତ ଦିନ ଥାଉ ଥାଉ ଯୋଉଦିନ ବାର ଥିବ ସକାଳେ ଆମର ତ ରାତି ବେଳେ କୋଉ ଦିନ ଭାତ ବସେଇନି। ସେ ସକାଳ ଓଳି ଭାତ ଦିଟା ବସେଇକି ନେଇଯିବି ସଇଲା। ଆଉ ସବୁ ସେ ଘରେ ଆଉ ବାଡିଆଡେ କିଏ ଆସିବ କରିବ। ଲାଇଟ୍ ନାହିଁ କିଛି ନାହିଁ ଅନ୍ଧାର।
ଯେମିତି ଆମର ଏଇ ବାରଣ୍ଡାରେ। ବାରଣ୍ଡାରେ ଗୋଟେ ଛୁଟି ହେଇଛି ସେଇଠି କରେ।
ହୁଁ।
ତୁମ ଘରକୁ ଆସିନା?
ହୁଁ ହୁଁ।
ହାଉ। ସେମାନେ ଘରରେ ଅଛନ୍ତି ନା କୁଆଡେ ଯାଇଛନ୍ତି।
ଉଁ ଶଶୁର ବାହାରେ ବସିଛନ୍ତି। ସେ ତାଙ୍କର ଆସିନାହାନ୍ତି ଆଠଟାରେ ଡିଉଟିରୁୁ ବାହାରିବେ। ଆଉ ନଣନ୍ଦ ତାଙ୍କ ଛୁଆକୁ ଧରିକି ବସିଛନ୍ତି ସେ ଘରେ।
ହୁଁ।
ହୁଁ ହୁଁ ଝିଅ ତାର ଶୋଇଛି ସେପଟେ। ଯାଉନ ତ ଯାଇ ମଝିରେ ମଝିରେ ଟିକେ ଡୁଙ୍ଗି ଦେଇକି ଆସୁଛି ଆଉ। କାଳେ ଉଠି ପଡି ପେଟେଇ ପଡିବ କାନ୍ଦିବ। ହଁ ମୁଁ ଏଇନା ରୋଷେଇ ଘରେ ଅଛି।
ଯାହା ହଉ ଭଲ ଟାୱାର ଅଛି ତମର ଘର ଭିତରେ ବୋଲି କଥା ହେଇଯାଉଛ।
ହୁଁ ହୁଁ।
ଯେତେବେଳେ ନାଇଁ ଜାଇଁବୁ ସେତବେଳେ କଥାହୋଇଯିବ ଏମିତି ଟାୱାର ଥିଲେ କାମ କରିବୁ ତା ସହିତ କଥା ହବ ସବୁ। ମୁଁ ଏଇ ହେଇ ବାରିଆଡେ ଆଇଛି ମୁଁ ଏଇନା କଣ ଘରକୁ ଯିବି ଘରକୁ ଗଲେ
ହୁଁ ସେତେବେଳେ ଦେଖୁନୁ ଶୁବିଲାନି କିଛି ସେତେବେଳେ ଚା ପିଉଥୁନୁ।
ଯହା ହଉଛି ପ୍ରୋବ୍ଲେମ୍ ମୁଁ କାହା ସହିତ ଟିକେ ଭଲସେ କଥା ହେଇପାରୁନି, ଘରକୁ ମୁଁ ଆଜି ଯିବି, କାଲି କରିଥିଲି ସନ୍ଧ୍ୟାବେଳକୁ ଏପର୍ଯ୍ୟନ୍ତ ଘରକୁ ବି ସୁଧା ଲଗେଇନି, ଏଇ କାମ ସଇଲେ କାମ ସଇଲେ ଯାଇକି ଘରକୁ ଟିକେ ଫୋନ କରିବି, ମୋ ଝିଅ କତିକି ଟିକେ ଫୋନ କରିବି, ଯାହା ହେଉ ଯେମି ତି ମା ବୋଉ ସାଙ୍ଗରେ ଟିକେ ଦେଖୁଛୁ ତ ଟାୱାର ପାଉନି, କାହାକୁ ଫୋନ କରିବୁ କହନି, ଏ ବାହାରକୁ ଆସିବୁ ପଦେ କଥା ହବୁ?
ଉଁ ସିମ୍ ଚେଞ୍ଜ କରିଦଉନ।
ସିମ୍ ଏଠି ଆଉ ଏଣେ ଏୟାରଟେଲ ଟା ଟିକେ ଚାଲୁଛି, ଆଉ କିଛି ଚାଲିବ ନାହିଁ। ଜିଓ ତ ଟୋଟାଲି ଅନ୍ ହିଁ ହବନି। ଏଠି ସମସ୍ତଙ୍କର ଖାଲି ଏଆର୍ ଟେଲ ଏଠି କାହା ଘର ମୁଁ ଆମ ଘର ବୋଲି ନୁହଁ, ଏଠି କାହା ଘର ବି ଏୟାରଟେଲ ପାଉନି ଟାୱାର। ଆମ ଉପର ଘରେ ଫୁଲ୍ ଟାୱାର। ଉପର ଘର ପା, ଛାତ ଉପରେ ପୁରା ଖୁଣ୍ଟି ହଲିବନି, ପୁରା ଫୁଲ୍ ଟାୱାର। ଯୋଉ ଉପର ଘରୁ କେତେ ଥର ଯିବା ଆସିବା କରିବୁ କହନି, ଗୋଡ ଗୁରା ଖାଲି କଣ ହେଇଯାଉଛି। ହଁ ଉପରେ ପର୍ସନାଲ ରହିଲୁ, ବସିଲୁ, ଖାଇଲୁ, ପିଇଲୁ ଯାହାର କିଚେନ ଫିଚେନ ଅ ସବୁ କଲୁ, ହଁ ଉପରେ ରହିଲୁ ସେ ସବୁ କଲୁ। ତଳ ଉପର ତଳ ଉପର ତଳ ଉପର କେତେ ହବୁ କହନି? ମୁଁ ସେଇଥିପାଇଁ ଆଗ ଫୋ ତମକୁ ଫୋନ କଲି, ମୁଁ କହିଲି ସେ ଯଦି ଫ୍ରି ଅ ଛନ୍ତି ଯିମି ନ ହେଲେ ନାହିଁ ଖାଲିଟାରେ କାହିଁ ଯିମି, ଯାଉଥିଲି ଯେ ଆଉ ଗଲିନି। ସା ମୁଁ ଗୋଡ ଗୁରା ବିନ୍ଧୁଛି ଭଲ ଲାଗିଲାନି, ମୁଁ କହିଲି ନାଇଁ ଯାଉଛି ବାହାର ଆଡେ ଯାଏ।
ହୁଁ ହୁଁ। ଏମିତି ତ ଭାରି ହଇରାଣ। କଥା ହବୁ ଟିକେ ପଦାକୁ ଆସେ ଫୁଣି ଘରକୁ ଯା। କିଏ ଫୋନ ଉଠେଇ ପାରୁଥିବ ନ ଉଠେଇ ପାରୁଥିବ ଫୁଣି ସେ ଗଲାବେଳକୁ ଇଆଡେ ଲାଗୁନଥିବ।
କଟିଯିବ ପଛେ ଉଠିବ ନାଇଁ ଉଠିବ ନାଇଁ, ତ ନନା ଦି ଚାରି ଲଗେଇଲେ କ କଲ କଟିଗଲା ବେଲି ପୁଣି ଥର ଆସିକି ବାହାରେ କଥା ହେଇକି ପାଞ୍ଚ ମିନିଟ ଖଣ୍ଡେ ଗଲି।
ହୁଁ।
ପରେ ଛୁଆ ଯା
ଏଇନେ ସିନା ବର୍ଷା ହଉଛି ବୋଲି ଛାଡି ହେଇଛି ବୋଲି ପଦାକୁ ପଳେଇ ଆଇଲ, ଯେତେବେଳେ ବର୍ଷା ହଉଥିବ କୁଆଡେ ଯିବ?
ଯେମିତି ଟେକି ଟେକି ଟେକି ଟେକି ଯୋଉ ପଦେ କଥା ହବୁ ସେଇ ପଦେ ଅଧେ କଥା ହବୁ ସଇଲା ସେତିକି।
ସେଇଟା ବି ଠିକ ସେ ଶୁଭିବ ନାହିଁ।
ଦେଖୁନ ତମକୁ ଶୁଭିଲା ନା? ମୁଁ ଝର କା କତରେ ଛିଡା ହେଇଥିଲି ତଥାପି, ଝରକା କତରେ ଟେକିକି ମୋବାଇଲ କଥା ହେଲି ତଥାପି ତମକୁ ଶୁଭିଲାନି।
ହୁଁ ହୁଁ।
ପୁରା ଏଠି ସାପ ବାହାରିଲା। ଟିକେ ଲାଇଟ୍ ଦେଖାଯାଉଛି। ଲାଇଟ୍ ରେ ତ ଛିଡା ହେଲି ଆଉ ବର୍ଷା ଦିନ ଟା ନା, ଦି ଥର ହେଇକି ବାହାରିଲାଣି।
ଯୋଉ
ଆଉ କଣ ଖାଇଥିଲ? ଆଇଥିଲି ବେ ଏବେ ଏବେ ତା ଝିଅ ଜର ଫର ହେଲା ଯାହା ସମସ୍ତଙ୍କୁ, ଆମ ଘରେ ସମସ୍ତଙ୍କୁ, ତାଙ୍କ ଘରେ ତା ପୁଅ ଝିଅଙ୍କୁ ଆଇଲେ ଯେ, ତା ପୁଅ ଝିଅଙ୍କୁ ବି ହେଇଗଲା ଜର, ଡିଆଁ ଜର ଟା। ଏବେ ଜର ଟା ସମସ୍ତଙ୍କୁ ହେଇଗଲା। ଆଉ ହଁ ସେଇଥିପାଇଁ ପଳେଇଲା। ଆଉ ଆମର ଜାଣିଛ ନା ଆମ ଘର କଥା? ସେ ସାବିତ୍ରୀ ଓଷା ସଇଲା, ସାବିତ୍ରୀ ଓଷା ସଇଲା ତମ ନନାକୁ ହେଲା ଜର, ନନା ପରେ ପରେ ଡେଇଁଲା ବାପାଙ୍କୁ ବାପା ପରେ ପରେ ଡେଇଁଲା ମତେ, ତାପରେ ନା ଫା ତାପରେ ବୋଉଙ୍କୁ, ତାପରେ ମତେ, ଯାଜପୁରକୁ ଗଲୁ ଗୋଟେ ଗାଡି କରିକି। ଗାଡି କରିକି ଯେମିତି ଗଲୁ, ସମସ୍ତେ ଦେଖେଇକି ମେଡ଼ିସିନ ଗୋଟେ ଜାଗାରେ ଧରିକି ଆଇଲୁ। ଆଇଲା ବେଳୁକୁ ବାପାଙ୍କର ଖରା ପଶିଗଲା ଖରାପ ପଶିଗଲା ସେଠି ସେ ଟିକେନାକରୁ କଣ ଖାଇଥିଲେ ଦୁି ତିନି ଦିନ ହେଲା ଜର ରଗଲାଣି ଦେହରେ
ହୁଁ।
ମେଡିସିନାଟା ଖାଇ ଦେଇଥିଲେ ରିଆକ୍ସନ ଗଲା ସେ ସନ୍ ଷ୍ଚ୍ରୋକ ବାହାରଗଲା ସେନ୍‌ସ୍ପଲେସ୍‌ ହେଇଗଲେ। ଡାକି ଡାକି ଡାକି ଖାଲିଁ ଗଁ ଗଁ ଗଁ ହେଲେ ଜମା କଥା କହିଲେ କିଛି ନହିଁ ଖହନା ଯୋଉ ହଇରାଣ ତାପରେ ଘରୁକୁ ଆସିକି ମେଡିସିନ ତ ଖାଇଲେ ଖାଇଲେ ହେଲେ ଝାଡା ହେଇଗଲେ। ଝାଡା ଆଠ ଦିନ ଦଶ ଦିନ। ଆଉ ଭଲ ହେଲେ ବୋଉ ପୁଣ ଯାଇଥିଲେ ତାଙ୍କ ସହିତ ସେ ଭୁବନେଶ୍ଵର। ଭୁବନେଶ୍ୱଵର ରେ ରହିକି ଉଁ ଉଁ ପନ୍ଦର ଦିନ କୋଡିଏ ଦିନ ଖଣ୍ଡେ ମାସ ସେ ତ ଜାଣି ରହିଲେ ଆଉ ମାସେ ରହି ବୋଉ ଏଇ ଆଠ ଦିନି ହେଲା ଆଇଚନ୍ତି। ଜର ହେଇନି।
ହୁଁ ହୁଁ।
କାହାକୁ ଅନୁଭବ ହଉଚିକି ନାହିଁ। ସମସ୍ତଙ୍କି ଜର। ମୋ ବୋଉ ଆସିଥିଲା ମୋ ବୋଉକୁ ଅଟକେଇଲି ଯାଉଥିଲା ଚାରି ପାଞ୍ଚ ଦିନ ରହିଲା କାମ ସବୁ କଲା ତାପରେ ଯାଇଁ ଗଲା।
ସେ ଯୋଉ ଭାଇରସ ଜର ଟା ଯୋଉ ହଉଥିଲା ମଝିରେ ରେ
ହଁ ବା। ସମସ୍ତିଙ୍କୁ ଜର ତୋ ନନା ତ ସେଇକଣ ପୁଅ ପିଲା ଲୋକ କେତେ କଣ କରିବେ କୁହ। ହ ଠୋଇ ଜ ଯିବି ଗାଁଙ୍କୁ ସେଇଥି ପାଇଁ ସେ ପଳେଇଲେ।
ହୁଁ ହୁଁ। ଖାଇବ।
ଆଉ ଭୋଗ।
ହେଲେ ଏଇରା ଭାରି ହଇରାଣିଆ। ପଦାକୁ ଆସିମି ଟିକେ କଥା ହେମି ପୁଣି ଯାଆ ଘର ଭିତରକୁ। ଆମ ଘରେ ଏମିତି ହୁଏ ସେଠି। ଘରେ ଏଇଥିରେ ଥରେ ଥରେଥର କଥା ହେଇ ହବ ଆଉ ପଦାକୁ ଆସି କେବେ କଥା ହେଇପଡ଼େ। ପୁଣି ମୋବାଇଲରେ ପୁଣି ଘର ଭିତରେ କଥା ଟିକେ ପୁଣି କୋଉଠି ଟାୱର ଅଛି ବୋଲି ଟେକି ଟେକି କିନା କଥା ହ ବୁ ଟିକେ ଭିଡିଓ ଫିଡିଓ କଣ ଟିକେ ଦେଖିବ ଏଇଆ ହୁଁ। ନାଁ ଏଠିକିନ୍ତୁ ମୋର ଯୋଉଠି ବି ରହିଲେ ବାଡିଆରେ କଣ ଘରେ ବାହାରେ ସବୁଠୁ ପାଏ। ହୁଁ।
ହ ନେଇ ଭଲ ଘଟଣା ଘଥାଏ।